ହ ଆଜ୍ଞା।
କଣ କରୁଛନ୍ତି?
ଏ ଶୋଇଛି ଆଉ।
ପାଇିଲନି।
ହଁ।
ଆଉ କଣ ଚାଷ ବାସ କରୁଛନ୍ତି ବାପ? କଣ ବାପା ଚାଷ କରୁଛନ୍ତି, ନା କଣ ଜବ କରୁଛନ୍ତି?
ଆମର ଏଇ ହଁ ଆମର ଚାଷ ବି ହଉଛି, ବାବା ଜବ୍ କରୁଛନ୍ତି ବୋଲି ଚାଷ ବି ହଉଛି ଆଉ।
ଚାଷ ବି କରୁଛନ୍ତି, ଚାଷ କଣ ଭା ଭାଗ କୁ ଦେଇ ଦେଇେଇଛନ୍ତି।
ଭାଗ ହଁ ଭାଗଆାରୀ ଦିଆ ହେଇଛି, ଆଉ ମ ଆଉ ଗୋଟେ ହଉଛି ଆମର ଏକର ଜାଗା କିଣୁ ଆମେ ନିଜେ ଚାଷ କରୁଛୁ, ଆଉ ଗୋଟେ ଆଉ ଅଲଗା ଆମର ଗାଁ ଗୋଟେ ଆମର ରହୁଛି ବାହା ପାଳଦ ତ ସେଠି ଆମର ଜାଗା ଅଛି, ସେଠି ଭାଗୁଆାର ଦେଇଛିୁ ଆଉ ଏଠି ଯୋଉଟା ଆମ ଜାଗା କିଣିଛୁ ବାଙ୍ଗୁରରେ ଦୁଦିକୁ ଗୋଟେ ଏକର ଭଳି ଜାଗା ତ ସେଇଟା ଆମର ସବୁ ଚାଷ ହଉଛି ଆଉ। ଆମେ ନିଜେ ଚାଷ କରୁଛୁ, ଆଉ ଧାନ ପୁଣି ଦିଆହଉଛି ଆଉ ଯୌଦଗ ବିଲ। ତଳି ରୁଆ ହଉଛି। ଆଉ ତଳି ରୁଆ ଖେଳୁଆ ବଛା ସାର ପକେଇବ ଆଉ ସାର ପଡିବ ଖେଳୁଆ ହବ ଆମେ ଦି ତାପରେ ତା ଧାନ କଟା ଚାଲେ କାଟିଲା ବେଳକୁ ଲେଟା ଆଉ। ପୁଣିଥରେ ମେସିଟେ ଆମର ଏବେ ତ ଚାଷ ତ ଚାଲିଲାଣି ହଳଧରା ଚାଲିଲାଣି ହଳଧରା ଚାଲିଛି ଏବେ ଯୋଉମାନେ ତଳି ପକେଇଥିବେ ନ ତଳି ଯୋଉମାନେ ପକେଇଥିବେ ର ଇ ବର୍ଷା ତ ଠିକରେ ହେଇନି ତ ତଳି ପକେଇଲା ବେଳକୁ ଲେଟ୍ ହବ ଆହୁରି ମାସେ ଲାଗିବ ତଳିରେ ଉଠିଲା ବେଳକୁ ଧାନ। ମାନେ ଧାନର ଗୁଣ ଆଚାର ହେଇଛି।
ନାଇଁ ତମ କଣ ତ ତମ ବୁଣିକି ବୁଣି ଦଉଛନ୍ତି ନା ତଳି ମାନେ ତଳି ପକେଇକି ଧାନ ପକେଇ ତଳି କରିକି ରହୁଛି।
ତଳି ରୁଆ ହଉଛି ତଳି ରୁଆ ହଉଛି ଆଉ ହଉଛି ଆମର ଧାନ ଯୋ ମାନେ ସବୁ ସବୁଁ ଆମର ଏଇ ଆମ କଥା କୁହା ହଉଛି ମୋ ବାବା ବା ବା ରହୁଛନ୍ତି ଆମେ ତଳି ମେନ୍ ହଉଛି ମୁଁ ମୁଲିଆକୁ ଅ ତାକୁ ଖାଇବା ଖାଇବା ତ ଯାହା ହଉ ଗୋଟେ ଟାଇମ ସେ ପୁଣି କେ ତେଟାରୁ ଯାଉଉଛନ୍ତି ନଅଟାରୁ ଯିବେ ଗୋଟେ ଭିତରେ ପଳେଇ ଆସିବେ।
ମାନେ ଗୋଟେ ଗୋଟେ ଓଳି କରୁଛନ୍ତି।
ଗୋଟେ ଉଳି କରୁଛନ୍ତି ଦିଉଳି ନାହିଁ ଆଉ ଦିଉଳି କଲା ମାନେ ନଉଛନ୍ତି ଛଅଶହ ଟଙ୍କା ଲେଖା।
ବା ସେ ତା ତୁ ଭଲ ତ ଠିକା ଦେଇଦବ।
ହଁ ଠିକା ଦେଇଦବ ତ ସେମାନେ ଆମର ସେଇଥିପାଇଁ ଆମର ତ ବାବା କରିପାରୁନାହାନ୍ତି। କରି ଆଉ ଆମର ବୁଣି ଦଉଛୁ ଯାହା ସେତିକି ଯଦି ବୁଣା ଗୋଟେ ଲେଟ୍ ହେଇଯାଉଛି ଯଦି ବୁଣା ନ ହେଇ ପାରିଲା ତାଲ ତଳି ରୁ ଦଉଛୁ ଆର ଥର ବୁଣା ହେଇଥିଲା ତା ଏଇ
ବୁଣିଲେ କଣ ଧାନ ତଳି ରୋଇବା ଅପେକ୍ଷା ବୁଣିବାଟାରେ ଅଧିକା ଧାନ ପା ମିଳୁଛି।
ହ ନାଇଁ ଅଧିକା ମେନ୍ ହଉଛି ଅଧିକା ଧାନ ମିଳୁଛି କୋଉଥିରୁ ନା ଆମର ତଳି ରୁଆରେ ଭଲ ଧାନ ହଉଛି ତଳି ରୁଇଲେ କାହିଁକିନା ମାନେ ବଛା ହବ ବଛା ହବନି ଆଉ ଖାଲି ଖେ ମାନେ ବଛା ବଛା ତ ମୂଳରୁ ହବନି କାହିଁକି ଧାନ ବଛା ହଉଛି ଆଉ ଯଦି ତମେ ବୁଣିଲ ତାହେଲେ ତମେ ଯାହାହଲେ ବାଛିବାକୁ ପଡିବ ବାଛିବାଟା ସାରା ତମେ। ଏତେ ଘାସ ମ ଘାସରେ ତ
ପକେଇ ଦଉ ନାହାନ୍ତି।
ଘାସ ମରା ମେଡିସିନ ଉ ମିଳିଲେ ହେଲା ମୁଁ କାଳେ ମରିଯିବ ବୋଲି ଘାସ ମରା ମେଡ୍
ନା ଘାସ ମରା ମେଡିସିନ ରେ ଧାନ ଗଛ ମରିବନି କିନ୍ତୁ ଧାନ ଗଛ ଟା ଦବିଯିବ ସେଇ ଆଠ ଦିନ ଦବିଯିବ ଧାନ ଗଛ ଟା ତମେ ଠିକ ୟୁରିଆ ସାଙ୍ଗ ୟୁରିଆ ପକେଇ ନଥିବ ଘାସସରା ମେଡିସିନ ଟାକୁ ପକେଇଦବ। ଯେତେବେଳେ ରୁଆ ପୋତା କରିବ ସେତେବେଳକୁ ଘାସ ମରା ମେଡ଼ିସିନ ଟାକୁ ପକେଇଦବ। ଘାସ ମରା ମେଡ଼ିସିନ ପକାଇଦବ ରୁଆରେ ସେ ସେ ଦବିଥିବ ରୁଆରେ ଆଉ ହେବନି।
ହଁ ହଁ।
ଠିକ ଇ ଇ ଏମତି କଣ ଘାସ ମରା ମେଡ଼ିସିନ ଟା ପକେଇଲେ ତମର ଯୋଉଠି ଦଶ ଜଣ ଲୋକ ମାନେ ବାଛନ୍ତି ସେଇ ଟି ଦି ଚାରି ଜଣରେ ବି ହେଇଯିବ। କ୍ଲିୟର ହେଇଯିବ କାହିଁକିନା ଘାସ ଆଉ ଏତେ ରହିବନି ନା।
ହଁ ତ ସେଇଟା ହଉଛି ଗୋଟେ କଥା ତାପରେ ଆମର ଆମର ତ ବେଶି ହଉଛି ଧାନ ପୁଣି ଦଉଛୁ ବାବା ବାହାରେ ରହୁଛନ୍ତି ଘରେ ରହୁଥିଲ ନିଅ ସମସ୍ତଙ୍କୁ ନେଇି ଡାକି ଡୁା ଡେଇକି ତାପରେ ମୂଲିଆ ବେକରେ ମିଳୁନାହାନ୍ତି।
ହଁ ପା ମୂଲିଆ ତ ଭାରି ହଇରାଣ କରୁଛନ୍ତି ଆଉ।
ମୁଲିଆ ମିଳୁନାହାନ୍ତି ମୂଲିଆ ମିଳିଲେ ସିନା ଯୋଉ ଉଁ ଅ କଣ କଣ ଗୋଟେ କରିବୁ ସେଇଟା ଆମର ମେ ହଉଛି ବାଛା ବାଛରେ ଏତେ ଘାସ ବା ବାଛୁଛନ୍ତି ଯାହା ଯେତିକି ଆଉ ନହେଲେ ଆଉ ଜଣ ଆଉୁଣି ତିନି ଚାରି ଦିନ ଲାଗି ଯାଉଛିଛ ବାଛ ଖେଳିବା ପାଇଁ। କରିବା ପାଇଁ ଯାହାର ଅଳ୍ପ ବିଲ। ଗଡେଇ ଦଉଛନ୍ତି ଅଧିକା ଦିନ ଆରେ ବେଗି ଜଲଦି ସାର ନା ହଲି ହୋଲି ସେମାନେ ସାରିବେ। ଆଉ ଗୁରା ଠକୁଆ ଗୁୁରା ଅଛନ୍ତି ଆଉ ବଛା ଖେଳଆ ସାର। କଲା ବେଳକୁ ତ ହେତିକିରେ ଯାଉଛି ପୁଣି ଯିବେ ଯେ ହୁଡା କାଟିବେ ପାଣି ଥିଲେ ସିନା ଗୋଟେ ଧାନଗଛ ଟା ହବ ଆଉ ଜଗିବାକୁ ପଡୁଛି ଧାନ କୁ ନ ଜଗିଲେ ଭାଇ ହବନି କିଛି।
ହୁଁ ନାଇ ଆମର ତ ନାଇଁ ଧାନ ଡିରେ ବିକ୍ରି କରିଦଉଛନ୍ତି ନା ଏମତି ବେପାରୀ ଦଉଛନ୍ତି।
ହଁ ନହିଁ ମୁଁ ବେପାରୀ କି ତ କେବେ ଆମେ ଦେଇନୁ ଆଉ ମଣ୍ଡିର ଯାହା ଜଣେ ମୁହଁର ଦିଅନ୍ତି ବୋଲି ଆମେ ବେଶୀ ଧ୍ୟାନ ବି ଦେଇ ଦିଅ ଦଉନୁ ମୁଣ୍ଡିରେ ଏଇ ଦି ତିନିଟା ଧାନ ଆଉ ସବୁ ଦିିକ ଆମର ବେଶ ଅରୁଆ ଚାଉଳ ରେ ଯାଉଛି ଅରୁଆ ଚାଉଳକୁ ହଁ। ହଁ ପିଠା ଆମର ବେଶି ବିରି ପିଠା ଆଉ ମୁଡିକି ଏଇଟା ସବୁ କଲା ଆମର ଅରୁଆ ପାଉନି ନା ଆମର ବେଶୀ ଅରୁଆ ଚାଉଳ ଦରକାର ଉଷୁନା ଚାଉଳ ଦରକାର ନା ବିଜନେସ ଫିଜନେସ ଆମର କେହି କରୁନା କରୁନୁ। ନାଇଁ। ଭ ସମସ୍ତେ ମଙ୍ଗନ୍ତି ସେ ମୁଡ଼କି ତ ଯିଏ ଦେଖିଲେ ଭବ ଆମ ପାଇଁ ମୁଡ଼କି କଣ କରୁଥିବୁ ଆମ ପାଇଁ ମୁଁ କଣ କଥା ଆଜି ଆଉ ବନ୍ଧୁବାନ୍ଧବ ଆସିଲେ ବି ଟିକେ ଖାଆ କୀରା କଲେ ସମସ୍ତେ ଖାନ୍ତି ଟିକେ ଆଉ ସେଇଥିପାଇଁ ଆମ ଟିକେ କରୁ ମୁଡ଼କି ହେଇ ମୁଡ଼କି ଆଉ ଯିଏ ମାଗି ଖାଇ ଥିବେ ଥରେ ଆ ଆମ ପାଇଁ ଗଣେ ମୁଡ଼କି ଯଦି ପଠେଇ ଦେଇଥିବ ହେଟୁ ଦିଆ ହୁଏ।
ହୁଁ ବା ବା ବା ବାବା କଣ ଚାକିରି କରୁଛନ୍ତି?
ବା ପାଖରେ ଏଇନେ ଅପରେଟର।
ମାନେ ସେଇଠି ତ ସେଇ ରହି ଯାଉନାହାନ୍ତି ଆମର ଯୋଉ ରେଲୱେ ଯାଇଛି କାମାକ୍ଷା ରେ
ହଁ।
ଡିପୁ ହବାର ଅଛି ଆମର ମା ଡ଼ିପୁ ହବାର ଅଛି ସେଇଠି ସବୁ ମାଲ ସବୁ ଗଦା ହବ।
ହଁ କି ନାଇଁ ଆମର ବାପା ଆ ଶିଶିର ଅଛି।
ହ ଓସିି ସି ତ ମାନେ କୋଉ କୋଉଠି ମାନେ କୋଉ କ ପ୍ କୋଉଠି କୋଉ ଏରିଆ?
ଆଉ ଏଇଟା ହଉଛି ଆମର କେଉଁଝର ଏରିଆ। ତାଙ୍କର ଟ୍ରାନ୍ସଫର ହ ଟ୍ରାନ୍ସଫର ହଉଛି ସେଟା ବାବାଙ୍କର ତ ଏ ଆର ଥର ଥିଲେ
କମ୍ପାନୀ ଥ୍ରୋ ରେ ଅଛନ୍ତି।
ହଁ ସେ କମ୍ପାନୀ ଥ୍ରୋରେ ଅଛନ୍ତି ଏମିତି କଣ୍ଟ୍ରାକ୍ଚୁଆଲ ଗଣମେଣ୍ଟ ଆଉ ହଁ ମ କିନ୍ତୁ କଣ୍ଟ୍ରାଚୁଆଲ ଥ୍ରୋ ରେ ଆଉ
ଏବେ ତ ଭାଇରେ ଆମେ ବି ସେଇ ଇଏରେ ଅଛୁ ଆମର କଣ୍ଟାଚୁଲି ବେସିସି ରେ କିନ୍ତୁ ଆମର ଖୋର୍ଦ୍ଧା ଅଣ୍ଡରୁ ଆଉଛି ସବୁ
ହଁ ତ ହଁ ସେଇଟା ଆମର ବି ମୋ ବାବାଙ୍କର ବି ସେଇଆ କିନ୍ତୁ ବାବାଙ୍କର ହେଉଛି ଗଭର୍ଣ୍ଣମେଣ୍ଟର ଗଭର୍ଣ୍ଣମେଣ୍ଟରୁ
ତମର ସେ ମାନେ ହଁ ସେମି ଗଭର୍ମେଣ୍ଟ ଟାଇପ ର ରହୁଛି ସେମାନେ ହଁ ସେମାନେ ଯେତେ ଏକାଠେ ହେବେ ଏକାଥର କରେ ପେନସନ ନାଇଁ ଏବେ ପେନସନ ଉଠେଇ ଦେଲା ପୁରା ଫିକ୍ସ ଆମାଉଣ୍ଟ ଦେଇବେ ସେ ଆଉ ଏବେ ତ ପେନସନ ଉଠେଇ ଦେଲା ଲାଷ୍ଟ ଏମାଉନ୍ଟ ଦେଇଦେବେ। ହିସାବ କରିକି କଲକୁଲେସନ କରିକି ତିରିଶ ଲକ୍ଷ ହଉ ପଚାଶ ଲକ୍ଷ ହଉ
ହଁ ନାଇଁ ତାର ତିରିଶ ଲକ୍ଷ ପଚାଶ ଲକ୍ଷ ସେଟା ତାର କଟୁଥିବ ଅ
ପି ଏଫ ଯୋଉଟା କଟୁଛି କହୁ ନା ପିଏଫ ଯୋଉଟା ଯି ଏସ ଟି ନୁହଁ ପି ଏଫ ଯୋଉଁ କଟା ହଉଛି ପି ଏଫ ତମର ହେଇଟା ମଂଥଲି କଟା ହଉଛି ହେଲା ତମର ସେ ସେଥିପାଇ ଯୋଉ ଆମର ରହୁଛି ମେଡିକାଲ ରହୁଛି ସେଇ ପି ଏଫ ମେଡିକାଲ ସୁବିଧା ଅଛି ମେଡ଼ିକାଲ ମେଡ଼ିକାଲ କଟୁଛି ପଇସା ତାପରେ ପେନସନ ତମର ଆକାରରେ କଟୁଛି ସେଇଟା ଯୋଉ ପେନସନ ଆକାରରେ ଯୋଉ ପଇସା ଟା ତମର ରହିବ ସେଇଟା ତମକୁ ଫିକ୍ସ ଆମାଉଣ୍ଟ ଦେଇଦେବେ ତମକୁ ତମେ ପିଏଫ ଉଠେଇ ପାରିବ ପ୍ଲସ ପେନସନ ଆମାଉଣ୍ଟ ଟା ଫିକ୍ସ ଦେଇଦେବେ ତମକୁ ମୋର ଗୋଟେ ସାଙ୍ଗ ପିଲା ଏବେ ତା ବାପା ରିଟାଡ଼ ହେଲେ ଏ ରାଉରକେଲାରୁ ଅଶୀ ଲକ୍ଷ ପାଖାପାଖି ସମଥିଙ୍ଗ ପାଇଲେ ଅଶୀ ଲକ୍ଷ। ଏ ଥିଲେ ଏମସି ଥିଲେ ଏସିଲ ଥିଲେ ହଁ ଏମ ନାଇଁ ଏମସିଏଲ।
କମ୍ପାନୀରେ କେତେ ଦଶ ଲକ୍ଷ ପନ୍ଦର ଲକ୍ଷ ଏମିତି ଦେବେ ଆଉ ବେଶ
ନାଇ ଆସିଯିବ ଆସିଯିବ ରହିବେନି ଯଦି ସେ ଅଧିକା ଦିନ ରହିବେନି ସେ ମିଳିଯିବ ଆରାମରେ ସେ ମିନିମମ୍ ପଚାଶ ଟା ମିନିମମ୍ ରହିବ। ଆଉ ତ ନାଇଁ କାର ତମର ଯ ସେମାନେ ପେନସନ ଆକାର ତାଙ୍କର ଲସ ହଉଛି ନା।
ହଁ।
ଯେ ସେ ପନ ପେନସନ କାରରେ ଦେଲେମେ ମଥଲି ମଥଲି ଯୋଉ ବାର ହଜାର ଚଉଦ ହଜାର ଟଙ୍କା ପାଇବେ ସେ ଯଦି ଗୋଟେ ଫିକ୍ସ ଆମାଉଣ୍ଟ ତାଙ୍କୁ କମ ପଡିବ ସେଥିପାଇ ସେ ଫିକସମାଉ କରିଥିଲେ।
ହଁ ହୁଁ ହୁଁ ହୁଁ ସେ ମୋ ବାବାଙ୍କର କହୁଥିଲେ ହବ। ବ ପେନସନଟା ବୋଲି କହୁଥିଲି କାହିଁ ଆମର ଯେହେତୁ ଅ ର ଏଥିରେ ଥ୍ରୋର ଅଛନ୍ତି। କହୁଥିଲେ ହବ ବୋଲି କାହିଁକିନା ଫର୍ମ ଫର୍ମ ପକା ହେଇଛି କହିଲେ ହବ ବୋଲି ଏଇଟା।
ତମେ ବି ସେଇଠି କାମାକ୍ଷାରେ ଯଦି କାମାକ୍ଷାରେ ରହୁଚନ୍ତି ନା?
ହଁ।
ଏ ରେଲୱେରେ ଦେଖୁଥାନ୍ତୁ, ନାଇଟ୍ ରେ ବି ପାର୍ଟ ଟାଇମ ରେ ନାଇଟ୍ ବି ସେଠି କରିପାରିବେ। ପାଖପାଖି ହି ପଳା ଆସିବେ ନାଇ
ହଁ ନାଇଁ ବାପାଙ୍କର ତ ଏଭେ ସରିଲା ପରେ ଏଇ ଦି ବର୍ଷ ସରିଯିବ ଚାକିରି। ବାପାଙ୍କର ତ ଷାଠିଏ କିନ୍ତୁ ବୟସ ମୋ ବାବାଙ୍କର ହେଇନି। କିନ୍ତୁ ସିଏ ଆଧାର କାର୍ଡ ଆଧାର ଭୁଲ ଅଛି। ତ ବାବାଙ୍କର ବୟସ ହେଇନି ହେଲେ କିନ୍ତୁ ରେ ମାନେ ଆ-ଆଉ ସାଟିଫିକେଟ ତ ବାହାରି ସାରିଲାଣି ଯେ ଏଇ କେଇ ଦିନ ବାବା ଇ ପି ଏଫ ଦେଖୁଥିଲେ। ନା ତମର ଦି ବର୍ଷ ଚାକିରି ରହିଲା।
ଠିକ ଅଛି ସିଏ ସଇଲେ ତମେ ଟିକେ ଆଖି ନଜରରେ ବାବାଙ୍କୁ କହୁଥିବ। ସେଇ ଯୋଉ ଇଏରେ ଆମର ଆଁ ଆଁ
ତୁଟି ପାଇଁ ଆଉ।
ନା ନା ସିକୁରିଟି ନୁହେଁ ଟ୍ରେନ୍‌ ଚଲେଇବେ ଡାଇରେକ୍ଟ ସେଇଠି।
ହଁ କି?
ହଁ ସେଠି ଆମର ପା ମାଲ ଡିପୁ ହବ ମାଲ
ନାଇଁ ସେ ହଁ ସେଇଟା ତ ମୁଁ ଜାଣିଚି କ୍ରେନ ଅପରେଟର ମେନ ଏନେ କ୍ରେନ ଅପରେଟର ମିଳୁନାହାଁନ ଦି ନା ମୋ ବାବାଙ୍କୁ ବି ଫୋନ କରୁଥିଲେ ତାଙ୍କ ସାଙ୍ଗ କିଏ ଗୋଟେ ଫୋନ କରୁଥିଲା କ୍ରେନ।
ସେଇଥିପାଇଁ ତମକୁ କହିଲି ସେଇ ନଜର ରଖ୍ ସେଇଟା ଟିକେ ଆଖି ନଜରରେ ପକେଇଥିବ। ସେଇଟା କଣ ରେଲୱେଟା ହେଲା ପରମାନେଟ୍। ସେଣ୍ଟ୍ରାଲ ଗମେଣ୍ଟ ଚାକିରି ପରେ ବି ସ୍ ହଁ ପରେ ବି ସେ ଲ ମାନେ ହଁ ଲଉଚନ୍ତି ଲୋକଙ୍କୁ ସେଟା ସେ ଟ୍ରାଲ ରହୁଚି ନା ମେନ ହଉଚି ସେଣ୍ଟ୍ରାଲ ରହୁଚି ସି ବହୁତ ଫାସିଲିଟ୍ ମିଳି ଯିବ।
ହଁ ମ ନାଇଁ ମିଳିବ ଯେ ସେ ଷାଠିଏ ବର୍ଷ ଓପରକୁ ଯଦି ସେ ନ ନବ?
ନାଇଁ ନାଇଁ ନେବେ କ୍ରେନ ଅପରେଟ୍ରଙ୍କୁ ସେମିତି କିଛି ନାଇଁ ଭାଇ ସଵ୍ ତାଙ୍କର ଟିମ୍ ତାଙ୍କର ଟେଷ୍ଟ ହବ ଆଇ ଚେଷ୍ଟ ଟା ମେ ଆଇ ଟେଷ୍ଟ ଟା ମେନ୍। ଆଇ ଟେଷ୍ଟ ଯଦି ଠିକ ଠାକ ହେଇଗଲା ତା ହେଲେ ସେ ସାଙ୍ଗେ ସାଙ୍ଗେ ନେଇଯିବେ। ଆଉ ତମର ଯାହା ଥାଉ। କିଛି ଶୁଣା ଶୁଣି ନାଇଁ ମେନ ଆମର ଆଇ ଟେଷ୍ଟ ଟା ମେନ୍ କାଇଁନା ତମେ ସବୁଦିନ ଆଗ ପଛ ସବୁ ଓଳେ ନଜର ରଖ୍ ମାନେ କେତବେଳେ କୋଉ ମୋମେଣ୍ଟରେ ଗାଡି ଆସିବ?
ଥିବା ଦରକାର ଆଉ ହଁ ସେଇଟା ନ ଥିଲା ବି ଠିକ କଥା ଆମର ଏଇ ରେଲୱେ ଟା ବୁଝାବୁଝି
କାହିଁ ନା ସେଇଟା ତମର ପାଖ ହବ ନା, ଲୋକ ସେଇଟା ରେ ଜୋରସୋରେ ଲାଗିଚନ୍ତି ପଶିବେ ବୋଲି ମୁଁ ବି ଯେତିକି ଶୁଣିଚି ଲୋକ୍ କ ବହୁତ ଲାଗିଚନ୍ତି ପଶି
ମାନେ ହଉଛି ମେନ କ୍ରେନ ଟା ହଉଛି କ୍ରେନ ଟା ଚଲେଇ ବାଟା ଲୋକ ମିଳୁ
ହଁ କ୍ରେନ୍ ବୋଲି କୋଉଟା ଆମର ଯୋଉଟା ଏଇ ଯୋଉ ହଁ ଯାଇଲି। ଯୋଉଟା ହାଇଡ୍ରା ଟାଇପ ହାଇଡ୍ରା ହାଇଡ୍ରା ସେଟା ତ ଚଲେଇବା ସେମତି ସେମିତି ଆଉ ମାନେ ଫ୍ରମ୍ପ ଟ ନହେଲେ ସେଇ ଗାଡି ଗୋଟେ ଆଡକୁ ବୁଲିଲେ ଗୋଟେ ଆଡକୁ ଆଗ
ହଁ ବାବା ଆଗ ଚଲଉଥିଲେ ନାଇନ ଫାଇଭ କ୍ରେନ ତ ଭୁବନେଶ୍ୱରରେ ଚଲଉଥିଲେ ନାଇ ଫାଇଭ୍ କ୍ରେନ ଟା। ତାପରେ ଏଠୁ ଆଉ ମୋ ବାପା ଯୋଉ ଛାଡିଦେଲେ ଚାକିରି ଓ ଶିଶିର ମାନେ ତାଙ୍କର ଟାଙ୍ଗି ପଳେଇ ଆସିଲା ସେ ଭୁବନେଶ୍ଵରରୁ ହଉଛି ଓଭରବ୍ରିଜ କାନ୍ଥରେ ଥିଲା ଓସିସି ଟା ଆମର ସୁଲୁଗଡ ଓଭର ବ୍ରିଜ ସେଇଠି ଥିଲା ତ ପରେ ତ ଛାଡ଼ିଦେଲେ ବା ଚାକିରି ଆଉ ସେଠି ପାଇଥିଲା ଆମର ମୋ ବାପା ଅଇନା ଅଶୀ ଲକ୍ଷ ଟଙ୍କା ବାପା ପାଇଥାନ୍ତେ ଆଉ ଛାଡ଼ିଦେଲେ ଚାକିରି ମୋ ବାପ
ଶୁଣନ୍ତୁ ମୁଁ ଫୋନ କରୁଛି ଆଉ ଛାଡିକି ଫୋନ କରୁଛି।